ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା ପ୍ରଣାମ। ଆପଣ କଂ କରୁଥିଲେ?
ଏଇ ବସିଚି ଆଉ। ଆପଣ କଂ କରୁଚନ୍ତି?
କିଛି ନାହିଁ ଏଇ ବସିଚି ଆଉ, ଆପଣଙ୍କ ଦେହ ପା ଭଲ ଅଛି ନା?
ଆଜ୍ଞା ଆମ ଦେହ ପୁରା ସୁସ୍ଥ ଅଛି, ଆପଣଙ୍କର?
ହଁ ମୋ ଦେହ ବି ଭଲ ଅଛି।
ଆଉ ଆଗକୁ ଆସୁଛି ଟିକେ କଁ କହିଲେ ରଥଯାତ୍ରା ଆଉ ଦୁର୍ଗା ପୂଜା ବୁଝିଲେ ନା।
ଆଜ୍ଞା ଆଜ୍ଞା।
ମୋ ଝିଅ ଟିକେ ପଚାରୁଥିଲା ସେ ବିଷୟରେ ଟିକେ ଆଲୋଚନା କରିଥାନ୍ତେ।
କଁ ରଚନା ଲେଖିବ?
କଁ କହିଲେ, ହଁ ସେ ପ୍ର ପ୍ରବନ୍ଧ ଲେଖିବ ବୋଲି କହୁଥିଲା, ଟିକେ ସେ ବିଷୟରେ ଟିକେ ଆଲୋଚନା କରିଥାନ୍ତେ।
ସେ ବିଷୟରେ ଟିକେ ଆଲୋଚନା କରିବା? ଓ ଆଜ୍ଞା, ଦୁର୍ଗା ଦୁର୍ଗା ପୂଜା ବିଷୟରେ ତ?
ଆଜ୍ଞା।
ଆଜ୍ଞା ଆଜ୍ଞା, ତାହେଲେ ମୁଁ କହୁଛି ଆଜ୍ଞା ଟିକେ ଶୁଣନ୍ତୁ ଦୁର୍ଗା ପୂଜା।
ଆଜ୍ଞା।
ଭାରତରେ ଏକ ପ୍ରମୁଖ ତଥ୍ଯ ସର୍ବବୃହତ୍ ତ୍ ହିନ୍ଦୁ ପର୍ବ ଅଟେ ଦୁର୍ଗା ପୂଜା।
ହଁ ପ୍ରଥମତଃ ଦୁର୍ଗା ପୂଜା ହଉଛି ଗୋଟେ ହିନ୍ଦୁ ପର୍ବ ବୋଲି କୁହାଯାଏ।
ହଁ ପ୍ରମୁଖ ତଥ୍ୟ ଏଟା ଗୋଟେ। ଆଉ ଏହା ମୁଖ୍ୟତଃ ଆଶ୍ୱିନ ମାସ ସେପ୍ଟେମ୍ବର ବା ଅକ୍ଟୋବରରେ ପାଳନ କରାଯାଏ, ଆଶ୍ୱିନ ମାସ।
ଶୁଣନ୍ତୁ ଆଶ୍ୱିନ ମାସ ଆଶ୍ଵିନ ମାସରେ ଦୁର୍ଗା ପୂଜା ହିଁ ପାଳନ କରାଯାଏ, ସେ ସେ ସେପ୍ଟେମ୍ୱର ନହେଲେ ଅକ୍ଟୋବର ମାସ ବେଳକୁ।
ଆଜ୍ଞା।
ପୂଜା କରାଯାଏ ବୋଲି କୁହାଯାଏ।
ଆଜ୍ଞା, ଏହି ପର୍ବ ଅନ୍ୟ ଅନ୍ୟାୟ ଉପରେ ନ୍ୟାୟ ଏବଂ ମନ୍ଦ ଭଲ ମନ୍ଦ ଉପରେ ଭଲର ବିଜୟ ପ୍ରତୀକ ଅଟେ, ମାନେ ଅନ୍ୟାୟ ଉପରେ ନ୍ୟାୟ ଆଉ ମନ୍ଦ ଉପରେ ଭଲ ବିଜୟର ପ୍ରତୀକ ଅଟେ, ବୁଝିପାଇଲେ।
ଏହି ଦିନରେ ଯୋଉମାନେ ଖରାପ ଚିନ୍ତାଧାରା କରିଥାନ୍ତି ବୁଝିଲେ ନା।
ଆଜ୍ଞା।
ତାଙ୍କୁ ଶିକ୍ଷା ଦବା ପାଇଁ କିପରି ସେମାନେ ଭଲ କରିବେ ସେ ବିଷୟରେ ଏ ମାନେ କୁହାଯାଇଥାଏ, ଅନ୍ୟାୟରେ ଯୋଉମାନେ ଥାଆନ୍ତି ତାଙ୍କୁ ନ୍ୟାୟ ଦବା। ଏସବୁ ଥାଏ ତାଙ୍କର।
ଆଜ୍ଞା ଆଜ୍ଞା। ଏହି ପ୍ରବନ୍ଧରେ ଦୁର୍ଗା ପୂଜାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥାଏ ବୁଝିପାଇଲେ।
ଆଜ୍ଞା।
ଯୋଉ ହଁ ବୁଝିପାଇଲେ ତାପରେ ହଉଚି ଏ ପ୍ରଧାନ କରାଯାଇଥାଏ ତାପରେ ଭୂମିକା ଦୁର୍ଗା ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ। ଏହା ହେଉଛି ଭାଇଚାରା ଏବଂ ମିଳନର ଏକ ମହାନ ଉତ୍ସବ। ମାନେ ଏଟା ମାନେ କିଛି ଇଏ ନୁହେଁ ଯେ କଣ କୁହନି ମାନେ ଧରକ ଗୋଟେ ଇଏ ନୁହେଁ ମାନେ ଗୋଟେ ପର୍ବଟା ନୁହେଁ ଏଟା ମାନେ ପୁରା ଭାଇଚାରା ମାନେ ଭାଇଚାରା ବୁଝିପାରିଲେ।
ଶୁଣନ୍ତୁ ମୁଁ କହୁଥିଲି ମାନେ ଭୂମି ଏ ଏହାର ଦୁର୍ଗା ପୂଜାର କିଛି ଭୂମିକା ଥାଏ। ଯେମିତିକିି ଧର୍ମ ଅନୁସାରେ ନୁହଁ ଆମ ଧର୍ମ ଆମେ ପୂଜା କରିବା ସେମିତି କିଛି ହେଉନିଥାଏ। ସମସ୍ତେ ଭାଇ ଭାଇ ସମସ୍ତଙ୍କ ଅନୁସାରେ ଏଟା ଗୋଟେ ମହାମିଳନ ହେଇଥାଏ ସମସ୍ତେ ଆସିଥାନ୍ତି
ଆଜ୍ଞା।
ବୁଝ ବୁଝିଲେନା ସମସ୍ତଙ୍କ ସହିତ ମିଶିକି ଆମେ ଏଇ ଉତ୍ସବ ଟାକୁ ଧୁମଧାମରେ ପାଳନ କରିଥାଉ।
ଆଜ୍ଞା ଆଜ୍ଞା ଆପଣ ଠିକ୍ କହିଚନ୍ତି ମା ଦୁର୍ଗାଙ୍କ ଶକ୍ ତି ଧୈର୍ଯ୍ୟ ଏବଂ ଜ୍ଞାନର ଦେବୀ ବୋଲି ଆମେ ବିଶ୍ବାସ କରୁ ମା ଦୁର୍ଗାଙ୍କୁ ଆମେ।
ମା ଦୁର୍ଗା ସତ୍ୟରେ ମାହା ମା ଦୁର୍ଗା ସତରେ ତାଙ୍କର ବହୁତ୍ ଶକ୍ତି ଧର୍ଯ୍ୟ ଜ୍ଞାନ ଏସବୁ ତାଙ୍କର ଥାଏ ବୁଝିଲେନା। ତାଙ୍କୁ ଆମେ ଜାଣିଚିଯେ ସେ ସେସବୁ ଜିନିଷ ଆମକୁ ସେ ଦେଇଥାନ୍ତି ସେଥିପାଇଁ ଆମେ ବହୁତ୍ ବିଶ୍ଵାସବା ଆସା ନେଇକି ଥାଉଯେ ଦୁର୍ଗା ପୂଜା ଆସିଲେ ଏସବୁ ଜିନିଷ ଆମକୁ ମିଳିବ ବୋଲି।
ଆଜ୍ଞା ଆଜ୍ଞା ଆଉ ଗୋଟେ କଥା ଜାଣିଚନ୍ତି ଆଉ ଗୋଟେ କଥା ଜାଣିଚନ୍ତି
ଆଜ୍ଞା।
ପୌରାଣିକ କାହାଣୀରେ ଅନୁଯାୟୀ ମା ଦୁର୍ଗା ଭୟଙ୍କର ଅସୁର ମହାସୁର କୁ ବଦ୍ଧ କରିଥିଲେ। ତେଣୁ ତାଙ୍କୁ ମହିଷା ସୁରି ମର୍ଦିନୀ ମଧ୍ୟ କୁହାଯାଏ ଏଇଟା ଜାଣିଚନ୍ତି?
ଆଗରୁ ଆମେ ଜାଣିଥିଲେଯେ ମା ଦୁର୍ଗା ବହୁତ୍ ଭୟଙ୍କର କାରଣ ଅସୁର ମହିଷା ମହିଷାଶୁରଙ୍କୁ ସେମାନେ ବଧ କରି ପିଲା ମାନେ ମାରିଥିଲେ ବୁଝିଲେନା। ସେଇଥିପାଇଁ ଉ ମା ଦୁର୍ଗାଙ୍କୁ ମହିଷାଶୁର ମ ଦି ଦିନି ବୋଲି କୁହାଯାଏ ସେତେବେଳେ ବର୍ତ୍ତମାନ ଏବେ କୁହାଯାଉଚି କିନ୍ତୁ ଉଁ ସିଏ ଯେହେତୁ ମହିଷାଶୁରକୁ ବଧ କରିଥିଲେ ତାଙ୍କୁ ମହି ମହିଷାଶୁର ମର୍ଦିନୀ ବୋଲିକି କୁହନ୍ତି।
ଆଜ୍ଞା ଆଜ୍ଞା ଆପଣ ଠିକ୍ ବୁଝିଚନ୍ତି। ତାପରେ ହେଉଚି ପାଳନ ପଦିତ ଦୁର୍ଗା ପୂଜା ମୁଖ୍ୟତଃ ଷ ଅଟରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିଥାଏ ତ ମାନେ ଷଷ୍ଠୀରୁ ଆରମ୍ଭ ହବ ଆଉ ଦଶମୀ ଧରିବା ପର୍ଯ୍ୟନ୍ତ ଏକାଥରେ ମାଙ୍କ ପୂଜା ପୁରା ଚାଲି ଧରିକି ଚା
ଟି ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏମିତି ପାଞ୍ଚ ଦିନ ଧରି ପାଳନ କରାଯାଏ।
ପାଳନ କରାଯାଏ। ମହାଳୟ ଏହା ଦେବୀର ପକ୍ଷର ଆରମ୍ଭ ଏବଂ ମହା ପ୍ରାୟ ଅମାବାସ୍ୟ ଦିନ ପତ୍ର ପୁରୁଷ ତର୍ପଣ ଦିଆଯାଇଥାଏ।
ନାଇଁ ନାଇଁ ଏଇଟା ଗୋଟେ ଦେବୀଙ୍କ ପକ୍ଷରୁ ଆରମ୍ଭ ହେଇଥାଏ କିନ୍ତୁ ମହାଳୟ ଅମାବାସ୍ୟା ସ୍ୟା ଦିନ ପର୍ଯ୍ୟନ୍ତ ପିତୃ ପୁରୁଷ ମାନେ ତାକୁ ପିତୃ ପୁରୁଷଙ୍କୁ ମଧ୍ୟ ଦିଆଯାଏ।
ଆଜ୍ଞା ଆଜ୍ଞା ଠିକ୍ କହିଲେ ଏହି ଦିନ ସକାଳେ ମହିଷା ମାର୍ଦିନୀ ଚଣ୍ଡିପାଠ ପ୍ରତ୍ୟେକ ଓଡିଆ ଘରେ ଶୁଣିବାକୁବି ମିଳିଥାଏ ଜାଣିଚନ୍ତିନା।
ଆଜ୍ଞା। ସମ୍ ସବୁ ଚଣ୍ଡି ପାଠ ଠାରୁ ଆରମ୍ଭ କରି ମଇଷାସୁସୁର ବର୍ଦ୍ଦିନୀଙ୍କର ଯୋଉ ସବୁ ଥାଏ ପାଠ ଷଷ୍ଠୀ ରୁ ମାନେ କଣ କହିଲ ଦି ଦିନ ସକାଳରୁ ହିଁ ଆରମ୍ଭ ହେଇଥାଏ ହେଲା କି।
ଆଜ୍ଞା ଆଜ୍ଞା ଷଷ୍ଠ ରୁ ନବମୀ ଏହି ଦିନ ମାନଙ୍କରେ ସକାଳ ଓ ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ମାଆ ଙ୍କ ଆରାଧନା ବି କରାଯାଏ।
ପୂଜା ସାମଗ୍ରୀ ଫୁଲ ଏସବୁ ଦିଆଯାଏ। ସକାଳେ ସନ୍ଧ୍ୟାରେ ମାଆଙ୍କୁ ଆରାଧନା କରାଯାଏ ପୂଜା କରାଯାଏ। କିନ୍ତୁ ଦଶମୀ ଦିନ ମାଙ୍କୁ ବିଦାୟ ଦିଆଯାଏ ବା ମୂର୍ତ୍ତି ବିସର୍ଜନ ମଧ୍ୟ କରାଯାଏ।
ଆଜ୍ଞା ଆଜ୍ଞା ଠିକ ଧ ଠିକ କହିଛନ୍ତି।
ତାଙ୍କର ଆକର୍ଷଣ ସାଂସ୍କୃତିକ କାର୍ଯ୍ୟ। ଚାରିଆଡେ ମଧ୍ୟ ଦେଖିବାକୁ ମିଳିଥାଏ ଏସବୁ ଆକର୍ଷଣ ସଂସ୍ କୃତିକ କାର୍ଯ୍ୟକ୍ରମ ଦୁ ଦୁର୍ଗା ଦୁର୍ଗା ମାଆଙ୍କର ସବୁଆଡେ ପୁରା ମାହୋଲଟା ଦେଖିବାକୁ ମିଳିଥାଏ।
ସହର ହଉ କି ଗ୍ରାମ ହଉ ସୁନ୍ଦର ସୁନ୍ଦର ପେଣ୍ଡାଲ ନିର୍ମାଣ କରାଯାଇଥାଏ ଜାଣିଛନ୍ତି ନା।
ଗାଁରେ ହଉ କି ସହରରେ ହଉ ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳରେ ହଉ ବହୁତ ପେଣ୍ଡାଲ ମଧ୍ୟ ଥାଏ। ତିଆରି କରାଯାଇଥାଏ ସେଇ ମଣ୍ଡପରେ ମଧ୍ୟ ଲୋକମାନଙ୍କ ମାଳ ମ ଲୋକମାଳ ଆଲୋକର ମାଳା। ଏସବୁ ରହିଥାଏ ସାଜସଜା ମଧ୍ୟ ଦେଖିବାକୁ ମିଳିଥାଏ। ଲୋକମାନେ ମଧ୍ୟ ନୂଆ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ସମସ୍ତଙ୍କ ପରିବାରରେ ନୂଆ ନୂଆ ପୋସ୍ତକ ପିନ୍ଧିଥାନ୍ତି ବୁଝିଲେ ନା।
ଆଉ ସାଙ୍ଗସାଥି ହୋଇ ପେଣ୍ଡାଲ ବୁଲିବାକୁ ବି ଯାଆନ୍ତି।
ପେଣ୍ଡାଲ ବୁଲିବାକୁ ଯାଆନ୍ତି ଆ ନିଜର ଛବି ମଧ୍ୟ ଉଠାନ୍ତି।
ଆଜ୍ଞା ଆଜ୍ଞା।
ଆଉ ବହୁତ ଗୁର ଗୁରୁତ୍ୱପୂର୍ଣ୍ଣ ପୂଜା ବ ମଧ୍ୟ ୟାକୁ କୁହାଯାଏ ଦୁର୍ଗା ପୂଜାକୁ।
ହୁଁ ଦୁର୍ଗା ପୂଜା କୁ ଆଜ୍ଞା ଆଜ୍ଞା ଠିକ କହିଛନ୍ତି। ସାମାଜିକ ଗୁରୁ ମହତପୂର୍ଣ୍ଣ ପୂଜା ସମାଜରେ ଏକତା ଏବଂ ସଦ୍ଭାବନା ବୃଦ୍ଧି ବି କରିଥାଏ।
ହଁ କଣ କହିଲେ ଏଇ ସବୁ ବ ସବୁ ଜାତିର ଲୋକମାନେ ମଧ୍ୟ ଉଁ ଏକତ୍ରିତ ହୋଇଥାନ୍ତି ଆଉ ଏଇ ଉତ୍ସବକୁ ମଧ୍ୟ ଉପଭୋଗ କରିଥାନ୍ତି। ସମସ୍ତେ ବହୁତ ଖୁସିରେ ରହିଥାନ୍ତି ଏସବୁ ଜିନିଷ ଆସିବା ପାଇଁ ବୁଝିଲେ ନା।
ଆଜ୍ଞା ଆଜ୍ଞା।
ଆ ମା ଦୁର୍ଗାଙ୍କ ଆଶୀର୍ବାଦରୁୁ ଆମ ସମାଜରେ ଯେମିତି ଶାନ୍ତି ସମୃଦ୍ଧି ନ୍ୟାୟ ପ୍ରତିଷ୍ଠା ହଉ ବୋଲି ଆମେ ପ୍ରାର୍ଥନା କରିଥାଉ।
ଆଜ୍ଞା ଆଜ୍ଞା ଠିକ୍ କହିଛନ୍ତି। ଆଉ ଗୋଟେ କଥା ଜାଣିଛନ୍ତି ସବୁ ବର୍ଗର ସବୁ ଜାତିର ଲୋକମାନେ ଏକତିତ୍ର ହୋଇ ଏହି ଉତ୍ସବକୁୁ ଉପଭୋଗ କରନ୍ତି ଜାଣିଛ ନା।
ଆଜ୍ଞା କେ
ଏହା ଆମର ସାଂସ୍କୃତିକ ପରମ୍ପରାକୁ ଜୀବିତ କରିକି ରଖିଥାଏ।
ନିହାତି ନିହାତି। ଆକୁ କଣ କହିଲେ ମୋ କହିବା କଥା କଣ କହିଲେ ସେ ଛୋଟ ହଉ କି ବଡ ହଉ ହେଲା। ଓଡ଼ିଆ। ଓଡିଆ ମାନେ ଏସବୁ ପର୍ବକୁ ଭଲ ଭାବରେ ପାଳନ କରିଥାନ୍ତି।
ଆଜ୍ଞା। ଆଜ୍ଞା। ଆଜ୍ଞା ହଁ।
ଏଇଟା ତାଙ୍କର। ପ୍ରାଧାନ୍ୟ ପର୍ବ ବୋଲି କୁହାଯାଏ। ଏ ପର୍ବକୁ ନୂତନ ପୁ,
ଯୋଉମାନେ ଖଣ୍ଡାୟତ ତାଙ୍କର ଖଣ୍ଡା ପୂଜା ଯାଏ।
ଆଜ୍ଞା।
ଆମର ବି ପୂଜା ଯାଏ ଆପଣଙ୍କର ପୂଜା ଯାଏ ନା।
ଆଜ୍ଞା ସେଇଥିପାଇଁ ତ ମୁଁ କହୁଛି, କଳ ବସ ବସିକି ପୂଜା ଯାଏ ଉପରକୁ ଦୀପ ଉଠା ଯାଏ। ଆଉ ଯୋଉ ଘରେ ଯୋଉ, ହଁ ମାନେ ଡାହାଣୀ ଚିରୁଗୁଣି ମାନଙ୍କର ସବୁ କଣ କହିଲ ନଜର ନ ଆସୁ। ରଖିବା ପାଇଁ ଘର କାନ୍ଥରେ ଟିପା ଦିଆଯାଏ।
ଆଜ୍ଞା ଆଜ୍ଞା ଆପଣ ଠିକ କହିଛନ୍ତି।
ହଁ ଆପଣଙ୍କର ଦିଏ ଯାଏନି କି?
ହଁ ଆମର ବି କରାଯାଏ
ହଁ।
ଆଉ ଏଇ ସବୁ ବିଷୟରେ ମୁଁ ଟିକେ ଆଲୋଚନା ଆପଣଙ୍କ ସହିତ ଟିକେ କରୁଥିଲି ଆଉ। ପିଠା ପଣା ମଧ୍ୟ ହୁଏ।
ଆଜ୍ଞା, ହଁ ପିଠାପଣା ବି ବହୁତ ହୁଏ।
ଲ ଲଡୁ ତିଆରି ହୁଏ।
ହୁଁ ଲଡୁ ହୁଏ। ମାଙ୍କ ପାଇଁ ପିଠା ବନାଯାଏ ମାଙ୍କ ପାଖରେ ଭୋଗ ଲାଗେ।
ହଁ ମଣ୍ଡା କାକେରା ଏସବୁ।
ହଁ ଏସବୁ ହୋଇଥାଏ। ଠିକ କହିଛନ୍ତି ଧନ୍ୟବାଦ ମତେ ଆପଣ। ଏତେ କଥା କହିଥିବାରୁ ମୁଁ ଶୁଣିକି ବହୁତ ବୋ ଖୁସି ହେଲି ଆପଣଙ୍କ ପାଖରେ ମୁଁ ବହୁତ। କିଛି ଶିଖିବାକୁ ବି ପାଇଲେ ଏଇ ଯୋଉ ଦୁର୍ଗା ପୂଜା ବିଷୟରେ। ଥା ମା ଦୁର୍ଗାଙ୍କର କଣ କଣ ହୁଏ, ଆଜ୍ଞା।
ମୁଁ କହିଲି ଆ ଆଗକୁ ଆସୁଥିଲେ ଦୁର୍ଗା ପୂଜା ଆସୁଛି। ଆପଣ ଭଲ ଭାବରେ ପାଳନ କରିବେ ଆଉ।
ଆଜ୍ଞା ଆଜ୍ଞା ଧନ୍ୟବାଦ। ମୁଁ ଆଗକୁ ଭଲସେ ମାତା ଦୁର୍ଗାଙ୍କର ଭଲସେ। ପୂଜା କରିବି ଭଲସେ ଆରାଧନା କରିବି। ମୁଁ ବହୁତ ଖୁସି ହେଲି ଆପଣଙ୍କଟାରୁ ଶୁଣିକି ଆପଣଙ୍କୁ କେମିତି ଲାଗିଲା।
ହଁ, ଦୁର୍ଗାଷ୍ଟମୀ ଦିନ ଦୁର୍ଗା ଅଷ୍ଟମୀ ପୂଜା କରାଯାଏ ମାଆଙ୍କୁ। ବ୍ରତ ରଖିଥାନ୍ତି ହେଦିନ ବ୍ରତ ପୂଜା ହୁଏ।
ଆଜ୍ଞା ଆଜ୍ଞା ଆଜ୍ଞା ଆମ ଆଡେ ବି ହୁଏ। ଆମ ବୋଉ ବୋଉ ଭାଉଜ ହେରିକା ସବୁକରନ୍ତି ଓଷା।
ଏଇପରି ଭାବରେ ଆପଣ ପୂଜା ଆରାଧନା କରିବେ ମାଙ୍କୁ ହେଲା କି।
ଆଜ୍ଞା ଆଜ୍ଞା ଧନ୍ୟବାଦ ମୋତେ ଏତେ ସବୁ କିଛି କହିଥିବାରୁ ଆପଣ ଯାଆନ୍ତୁ କଣ କରିବେ ମୁଁ ଯାଉଛି।
ଆଜ୍ଞା ନିହାତି ଭାବରେ ମୁଁ ମୋ ଝିଅକୁ ବଢିଆ ସେ ବୁଝେଇଦେବି। ସିଏ ପ୍ରବନ୍ଧନଟି ଭଲ ଭାବରେ ଲେଖିଦବ। ଆପଣଙ୍କ ସହିତ କଥା ହେଇ ମୁଁ ବହୁତ ଖୁସି ଅନୁଭବ କଲି ଆପଣ ବର୍ତ୍ତମାନ ପାଇଁ ରଖନ୍ତୁ।
ଆଜ୍ଞା ନମସ୍କାର।
ଆଜ୍ଞା। ନମସ୍କାର।